ହ୍ୟାଲୋ।
କେତେ ନୋଟିଫିକେସନ ଆଶୁଛି ତମର?
କଣ କରିବା ଆଉ ବିଜି ରେ
ବହୁତ ବିଯି ବହୁତ। ସମସ୍ତେ ବିଜି ନା?
କଣ କରୁଛ?
ଦି ସେକେଣ୍ଡ ହୋଲ୍ଡ କରିିବକି?
କଣ ପାଇଁ?
ନାଇଁ ଥାଉ।
କୋଉନ?
ନାଇଁ ମ କୁହ?
କଣ ପାଇଁ କଣ ପାଇଁ କରିଥାନ୍ତି?
ନାଇଁ
ଏଇ ବସିଛି ବସଛି।
କେତେଟା ଫୋନ ରଖୁଛ ପାଖରେ?
ଗୋଟେ।
ମିଛ।
ନାଇଁ ସେଇଟା
ଶୁଣ ଶୁଣା ହଉନି?
ସେଠି ଭଣଜାର ମଉସାଙ୍କ ର ପାଟି କଲେ ତ ମୁଁ ଏ ପଳେଇ ଆଇଲି ଏପଟକୁ।
ଓ ହୋ ହଁ।
ଦିଦି ହଟସ୍ପଟ ଅନ୍ କରିଛି ଦିଦି
ଆଉ ଶୋଇବ କେତେବେଳେ?
ଖାଲି କଲ ଟା ସଇଲେ ଆଉ। ଏତିକି ମୁଣ୍ଡରେ ନା ଫାର ବାଡ଼େଇଦେଲା।
ଆଉ
କଣ କହିଲ? ମୁଣ୍ଡ ବାଜିକି ଭାଇ ବାଡ଼େଇଦେଲା।
ମୁଣ୍ଡ ବାଯିକି
ମୁଣ୍ଡକୁ ଆସିକି ଗୋଟେ ପାହାର ବାଡେଇ ଦେଇକି ଗଲାଣି। ମୁଠା କରିବି ଜୟ ହନୁମାନ
ହ ଓହୋ ତାର ଚାଲିଛି ନା।
ହୁଁ
ତାର କେତେ ବର୍ଷ?
ଏକୋଇଶି ବର୍ଷ।
କେତେ ଦି ବର୍ଷ?
ଦି ବର୍ଷ ଛଅ ମାସ ନା ଆଠ ମାସ ଭଳିଆ ହ
ଓହୋ। ତମକୁ କେତେ ବର୍ଷ?
ମତେ ଦେଢ଼ ବର୍ଷ।
ଓହୋ ଆରେ ରିଏଲ୍ ଟା କହ।
ରିଏଲ୍ ଟା ମତେ ଏ ବର୍ଷ
ମୋଠୁ ସାନ।
ହୁଁ
ମୋର ବହୁତ ବର୍ଷ ହେଇଗଲାଣି।
କେତେ ବର୍ଷ?
ହ ବୁଢ଼ୀ ଆଉ ଅଳ୍ପ ଦିନ ପାଇଁ ଲାଷ୍ଟିଂ ହୁଁ
ତମର ଫୁଲା ତମର ଫୁଲା ମୋର ଲାଷ୍ଟିଂ ନାହିଁ ମ।
ନା ନା ତ ନା ନା ସେଟା ଭୁଲ ମୋର କିଛି ନାହିଁ ଅବସ୍ଥାରେ ଅ ଅଣ୍ଟା ଫଣ୍ଟା ପେନ୍ କଲାଣି ଗୋଡ଼ ହାତ ବିନ୍ଧିଲାଣି ଆଉ
ଆ ସେଟା ପେନ୍ ଆଜି କଣ ଆଡିଆ ନଉଛ ବୋଲି ପେନ ହଉଛି ମୋର।
ଆଜି ନୁହଁ ଆଜି ଟିକେ ହଁ ଅଧିକ ଆଜି ଟିକେ ମୁଁ ସେଆଡେ ବାହାରିଥିଲି, କିନ୍ତୁ ସବୁଦିନ ସବୁଦିନ ସେମିତି ହଉଛି।
ହଁ ମିଚାକୁ ନାହିଁ।
ହଁ
ମିଛ କୁହନି।
କଣ ମିଛ ସତରେ ମୋ ମାଆଙ୍କୁ ପଚାରିବୁ। ମୋ ମାଆଙ୍କର ବି ଯେତିକି ପେନ୍ ହଉନଥିବ ଯେତିକି ମୋର ହୁଏ।
ଖାଇକି ଖାଲି ଶୋଇଲେ କଣ ହବ ଚିକେନ ବିରି ଚିକେନ ବିରିୟାନୀ ଅଭିଶାପ ଦଉଥିବେ ନା ତମକୁ?
ହୁଁ ତମକୁ ବି ଦଉଥିବେ।
ଏଇଥି ପାଇଁ ତ ଆଜି ଏ ମୋର ଅବ
ମୋର ବି ସେ ମୋର ବି ମାନେ ସେଇ ଅବସ୍ଥା। କଣ କରିବା ତାହେଲେ ଚିକେନକୁ ଆଉ ଖାଇବା ନି ନା କଣ?
ଚିକେନ ମଲିଆ ବସେଇ ଖାଇବା।
ଦେଖ ଯିଏ ଚିକେନ ନ ଖାଉଛି ସିଏ ବି ମରିବ ଗୋଟେ ଦିନ ଆମେ ନହେଲେ ଖାଉଛନ୍ତି ଆମେ ବି ମରିବା ଗୋଟେ ଦିନ ନା କଣ?
ଆଉ କ
ଆଉ ଏଠି ଅଧିକ ଦିନ ବଞ୍ଚିକି ବି ଏଠି କିଛି ଲାଭ ନାହିଁ ଯୋଉଦିନ ଯିଏ ମରିବା କଥା ମରିଯିବେ ନା କଣ? ଯେତିକି ଦିନ ବଞ୍ଚିବେ ସେତିକି ଦିନ ଭଲରେ ଖାଇ ପିଇକି ମଜା ମସ୍ତି କରିକି ପୁରା ବଞ୍ଚିବା କାହିଁକି ଆତ୍ମା ଟାକୁ ମାରିକି ବଞ୍ଚିବା।
ହୁଁ।
ଏମିତି ଆସିଛନ୍ତି ମରିବା ଯେବେ ବି ହଉ।
ସେଇଆ ମରିିବା ଅଛି ନିଶ୍ଚିନ୍ତ।
ହଁ ବହୁତ ପ୍ରାକ୍ଟିକାଲି ବଞ୍ଚିବା ମରିବା ଯାହା ହବ ହବ ଏ ଏତେ ଭାବା ଭାବି ନାଇଁ।
ପିଲା ହଷ୍ଟେଲେ କଣ ହଉଛି ଆଜି?
ହୁଁ। ମାନେ ଟିକେ ବି ଭରସା ନାହିଁ ଆଉ।
ହୁଁ।
ଏବେ ଯୋଉମାନେ ନବେ ବର୍ଷ ପରେ ବଞ୍ଚୁଛନ୍ତି ମାନିବା
ହୁଁ ମୋ ମାଉସୀ ତା ଶାଶୁ ତାଙ୍କୁ
ଆମ ଗାଁରେ ବି ଜଣେ ଶହେ ଚାରି ବର୍ଷ ଶହେ ଚାରି।
ହ ।
ସେ ପୁରା ଫିଟେନ ଫାଇନ ହଁ।
ମା ମାଇଙ୍କର ଏବେ ଖାଲି ଖରାପ ଅଛି ବୋଲି ଭୁବନେଶ୍ୱର ଆଇଥିଲି। ଆକୁ ନବେ ନା କେତେ ହେଲାଣି ମୋ ମାଉସୀର ଶାଶୁ। ନାଇଁ ମୋ ମାଉସୀର ଶାଶୁ।
ଓହୋ ମାଉସୀଙ୍କ ଶାଶୁ।
ହୁଁ।
ହୁଁ।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
ହୁଁ।
ସେତେବେଳେ ସେମିତିଆ ଖାଇବା ଖାଉଥିଲେ। ସେତିକି ତାଙ୍କର ପ୍ରୋଟିନ ମିଳୁଥିଲା ଏବେ ତ ସବୁ ପ୍ରମିକା ଯାହା ଗୋଟେ ଖାଇଲା ବେଳକୁ କେମିକାଲ ଭୟ ଲାଗୁଛି ଖାଇବାକୁ।
ଉୁଁ ହୁଁ ତମକୁ ତ ପୁରା ଭୟ ପୁରା ଅଲଗା ପ୍ରକାର ଲାଗୁଛି ସେଇଥିପାଇଁ ଚବିଶ ଘଣ୍ଟା ଦିନରେ ବାହାରେ ଖାଉଛ। ଭୟରେ ଖାଇବ।
ମୁଁ କୁଆଡେ ବାହାରେ ଖାଉଛି ବା ।
ଭୟ ତମେ ବା ଭୟରେ ଖାଉଛ।
ଆଉ ଡରି ଡରି ଖାଉଛି।
ହୁଁ ଜଣା ପଡୁଛି ତମ ଭାଷଣ ଆଉ କାର୍ଯ୍ୟଟା ତୋ ଆଖିକୁ ଦେଖାହଉଛି।
ହୁଁ, ଆଜିିକାଲି ଖାଇଦେଲି ବୋଲି ପଠେଇ ଦେଲେ ତାକୁ ଇବେଡ଼ ହଁ ଦେଇଚି।
କଣ ଫାଷ୍ଟ କଣ?
ସମ୍ମାନୀୟ ନା ମାନନୀୟ କଣ ଗୋଟେ କହନ୍ତି?
ହୁଁ, କଣ ଦରଖାସ୍ତ ଲେଖୁଛ ନା କଣ ମାନନୀୟ।
ଆଉ ଡିବେଟରେ କଣ କହନ୍ତି?
ହଉ କୁହ କୁହ ଫାଷ୍ଟ କଣ କୁହ?
ମୁଁ ସେତିଗୁରା ସେତେ ମୁଁ ଦିଏନି, ତମେ ଜାଣିଛ ମତେ କଥା କହିବାକୁ ପସନ୍ଦ ନୁହଁ। ମୋ ଦେହ ଥରେ। ଆ ଜାଣିଛ ନା ଗୋଟେ ଥର କଣ ହେଇଚି ଜାଣିଛ? ସେପ୍ତମରେ ନା ସ୍ ପ୍ତମରେ ପଡୁଥିଲି ହେଲା, ଆମର ଗୋଟେ କମ୍ପିଟିସନ ହଉଥିଲା ମୁଁ ନେଇଥିଲି ଗୀ ଭିତରେ ବାଘ।
ହୁଁ
ଗୀତ ଗାଉଥିଲି ହେଲା ଅଧା ଗୀତ ଗାଇଛି ଆଉ ମନେ ପଇଲାନି। ଆରେ ଏଇକ୍ଷିଣା ଭାବୁତା କି ସିଚୁଏସନ ହେଇଥିବ? ମାନେ ଏମିତି କଣ ଗୋଟେ ଜୋସ୍ ଜୋସରେ କହିଲି କଣ ଗାଇଦେବି।
ହଁ, ହଁ।
ଗାଉ ଗାଉ ଗାଇଲି, ଅଧା ଗାଇଲି ଆଉ ଆଉ ଅଧା ଗାଇ ପାଇଲିନି ଆଉ, ଲାଜ ଲାଗିଲା ଆସିକି ବସି ପଇଲି ମୁହଁ ପୋ
ଲାଜ ଭାଇ ଇ, ଗୀତ ଗାଉ ଗାଉ ବି ଲାଜ୍ ମାନେ କମ୍ପିଟିସନରେ ମାନେ
ଲାଜବାନ୍। ହୁଁ ତମେ ଜାଣିନ ମତେ ଅନେଇଥିବ ଗୋଡ ମୋର ଥରୁଥିବ ଟୋଟାଲ୍।
ହେ ଭଗବାନ!
କାଲି ଫୋନରେ ବୋଲିବା ମୁଁ କହି କଥା ହେଇଯାଉଛି ତମ ହାତରେ। ଖାଲି ରିଅଲରେ କେତେବେଳେ ଦେଖାହବ ତାପରେ ଜାଣିବ ମୁଁ କଣ କି ଜନ୍ତୁ।
ହଁ ତାହେଲେ ତମେ ଆମାଜନ୍ ଜଙ୍ଗଲରେ ରହିବା କଥା ଜନ୍ତୁ ଯଦି।
ହଁ ସେଇଟି ରହିଲେ ମୁ ସେଫ୍ ରହିବି, ମୁ ଏକା।
ନାଁ ଏକା ସେଠି ବହୁତ ଅଛନ୍ତି।
ନାଇଁ ନାଇଁ ଜନ୍ତୁ ଅଛନ୍ତି ନା ମଣିଷ ନାହାନ୍ତି।
ସେଇପାଇଁ ତମେ ବି ଗୋଟେ ଜନ୍ତୁ ନା ତ ତାଙ୍କ ସହିତ ଭଲ ଭାଇବ୍ ମ୍ୟାଚ୍ ହବ।
ହଁ ଠିକ୍ କଥା। ଠିକ୍ କଥା।
ହୁଁ
ଏମିତି ତାହେଲେ, ଓହୋ। ସିଏ ତ କାହାକୁ ଲାଜ କରେନି ତମେ ତ ଲାଜ କରୁଛ।
ମୁଁ ମୁଁ ଲୁଚିକି ରହିବିନି।
ହିଲୁ ଲାୟନ ଲୁଚିକି ରହିଲେ ଲାୟନର ଓରା ମାଇନସ୍ ହବ।
ମୁଁ ଆଉ ଜଣଙ୍କୁ ପଠେଇଦେବି।
ତମେ ଗୋଟେ ଲ୍ ମାନେ ଯିଏ ଲାଜ କରେ ମାନେ ତମେ ସେଇ ଟାଇପର। ଆଉ ଜଣଙ୍କୁ ପଠେଇବ ତମ ସ୍ତ୍ରୀ କୁ ପଠେଇଦବ।
ସିଏ ଯାଇଁ କଣ କରିବ ହେଠି ତାକୁ ମାଡିକି ଉଡେଇଦେବେ।
କିଏ ଉଡେଇବେନି। ଆରେ ଦି ଜଣ ଭିତରୁ କିଏ ତ ଜଣେ ମାନେ ଜଣେ ଇଣ୍ଟ୍ରଭୋଟ ଆଉ ଜଣେ ଏକ୍ସଟ୍ରାଭୋଟ ହେଇଥିବ।
ହଁ ଦେଖିଆ କଉ ଯା ମିଳୁଛି। ଏମିତିଆ ପୁଣି ମିଳିବା ଦରକାର ନା ମୋ ଭଳିଆ ଯଦି ମିଳିଗଲା ତା ବେଳା ଖରାପ।
ହୁଁ ଦି ଜଣ ଲାଜ କରି କରି କରି ରହିବ ଜୀବନ
ସୋୟା ଗାଡୁଆ ବାହାରିବନି। ଗାର କୁମୁଡି କୁଣରେ ବସିବୁ ଖଟ ତଳେ ବେଡ ପଡି। ଥିବ କିନ୍ତୁ ବେଡ ତଳେ ଆମେ ଶୋଉଥିବୁ।
ନା ନା ଏତେ କଣ ତମେ ଲାଜ ନା କଣ ବେଡ ତଳେ
ଏ ଆଉ କଣ? କାଳେ କିଏ ଦେଖିଦବ।
ଆରେ ନା ଜଣେ ତମେ ଇଣ୍ଟ୍ରଭୋଟ ନା ତମେ ତମ ସ୍ତ୍ରୀ ଏକ୍ସଟ୍ରୋଭୋଟ ଦବା ଦରକାର।
ସେଇ ତ କହୁଛି ମିଳିଲେ ଭଲ କଥା ନା ଆଉ ନ ମିଳିଲେ କୋଉଟା ଆସିବ। ଯାହା ଭାଗ୍ୟରେ ଥିବ ସେଇଟା ମିଳିବ।
ହଁ। ଓକେ ରଖୁଛି।
ଆଜ୍ଞା।
ହୁଁ।